ହ୍ୟାଲୋ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା କେମିତି ଅଛନ୍ତି?
ବହୁତ ଭଲ ଆପଣ ବହୁତ ଭଲ ଅଛି ଆପଣ?
ମୁଁ ବି ଭଲ ଅଛି କଣ କରୁଥିଲେ?
କଣ କରୁଛନ୍ତି?
ମୁଁ ମୁଁ ତ ଖାଇଦେଲି ହଁ ହ୍ୟାଲୋ।
ହୁଁ କଣ କରୁଛନ୍ତି?
ଶୁଣିପାରୁଛନ୍ତି ତ ଭଲସେ ମତେ?
ଆଚ୍ଛା ଆପଣ ଆଜି କଣ ଖାଇଲେ?
ମୁଁ ଖାଇଲି ଡାଲି ଖାଇଲି ସାଲାଡ ଖାଇଲି ଟିକେ ଭେଣ୍ଡି ଭଜା ହେଇଥିଲା। ଆଉ ସେ ଯୁ ପାମ୍ପଡ଼ ଆଉ ଆଳୁ ଆଉ ସେ ସୋୟାବିନ୍ ବଡ଼ି ତରକାରୀ।
ଆଚ୍ଛା ପୁରା ଓଡିଆ ଖାଇବା ଓଡିଆ ବୋଲି କେତେ ଗର୍ବ ମନେ କରନ୍ତି?
ମୁଁ ଆମେ ଓଡିଆ ଭାରି ବଢିଆ ବୋଲି ଯୋଉ କଥାରେ ଅଛି। ସ ମୁଁ ଓଡିଆ ହେଇକି ବହୁତ ଗର୍ବ
ଯଦି ଓଡିଆ ନ ହେଇକି ଆଉ କିଛି ହେଇଥାନ୍ତି ତମର କଥା ହବା ଶୈଳୀ ଅଲଗା ହେଇଥାନ୍ତା ମାନେ ଯେମିତିକି ଦେଖନ୍ତୁ। ଏବେ ବାହାର ବାହାର ଯେମିତି ବାହାର କୁହାଯାଏ ଯେମିତି ବାହାର ରାଜ୍ୟ ହଉ। ବାହାର ଦେଶ ହଉ ତାଙ୍କ ଭାଷା ଅଲଗା ଯେମିତି ଦେଖନ୍ତୁ ଆମର ଏବେ ରାଷ୍ଟ୍ରୀୟ ଭାଷା ହିନ୍ଦୀ ଯେ କୌଣସି ଜାଗାରେ ସେଇ ଭାଷାରେ ଆମେ ଆରାମ ସେଇ ଜାଗାକୁ ଗଲେ କୌଣସି ଅସୁବିଧା ହୁଏ ନାହିଁ।
ହଁ ହଁ ହଁ।
ଭାଷା ଟା ଯୋଉ ଜିନିଷ ଟା ଆମେ ଏଇ ଭାଷାରେ ନିୟମିତ ଭାବରେ ଆମେ ଆମର ଏଇ ଓଡିଶା ଭିତରେ ହିଁ ରହିଯାଏ ତ ଆପଣଙ୍କୁ କେ ଲାଗିନି ଯେ ନାଇଁ ମୁଁ ଯଦି ହେଇଥାନ୍ତି ଅଲଗା ରା ଜ୍ୟର କି ଅଲଗା ଦେଶର ତ ମତେ ଏଇ ସବୁ ନେଇକି ସୁବିଧା ହେଇଥାନ୍ତା। ଆପଣଙ୍କୁ କେମିତି କେବେ ଲାଗିନି?
ମାନେ କି ଅଲଗା ରାଜ୍ୟର ହେଇଥିଲେ ମ
ଅଲଗା ରାଜ୍ୟ ହଁ। ନାଇଁ ସୁବିଧା ମାନେ ମତେ ଲାଗେ ଯେ ଆଜିକା ସମୟରେ ମୁଁ ଯାହା ସମ୍ମୁଖୀନ ହେଇଚି। ମତେ ଆଜିକା ସମୟରେ ଲାଗେଜେ ପାଠ ପଢ ସହିତ ଗୋଟେ ଡିଗ୍ରୀ ହାସଲ କରିବା ସହିତ ନିଜର କଥା କହିବା ଶୈଳୀ ବୋହୁତ ମ୍ୟାଟର ବୋହୁତ ଇଏ ରଖୁଚି ବୋହୁତ ସେଇ ଜିନିଷ ଦେଖିବା ତ ଆପଣଙ୍କ କ ଥା କହିବା ଶୈଳୀକୁ ବି ନେଇକି ଆପଣ ଯଦି କାମ ନ ଜାଣିଥିଲେ ମଧ୍ୟ ଆପଣଙ୍କର ଡିଗ୍ରୀ ନ ଆପଣଙ୍କ କଥା ପାଇଁ କିଛି ଜଣ ଆପଣଙ୍କୁ ବୋହୁତ ଭଲ ପାଆନ୍ତି। ଯୋଉଥି ପାଇଁ କି ଆପଣ ଦବା ପାଇଁ ଚାହିଁବେ ଆଉ କିଛି ଜାଗାରେ ଏମିତି ହୁଏ ବୋହୁତ ବଡ ବଡ ପ୍ରୋଜେକ୍ଟ କାମ ଥିବ କଣ ଥିବ।
ହଁ ହଁ ହଁ।
ବି ମାନେ ଯେତେବେଳେ ଜଣେ ଆସିଥିବ ତା ସହିତ ଆ ଭଲ ଭାବରେ ଯେତେବେଳେ
ନିଜକୁ କେମିତି ହଁ ନିଜକୁ କେମିତି ପ୍ରକାଶିତ କରୁଚନ୍ତି ତାଙ୍କ ସାମ୍ନାରେ।
ସେଇ ଜାଗାରେ ଆପଣଙ୍କର କଣ ହୁଏ ନା ଏଇଥିପାଇଁ କହିଲି ତ ସେଇ ଜାଗାରେ ଆମେ ତ ଓଡିଆରେ କଥା ହେଇପାରିବାନି।
ନାଁ।
ଚାକିରୀ କ୍ଷେତ୍ରରେ ବି ଆମକୁ ହିନ୍ଦୀ ନାଇଁ ତ ଇଂଲିଶ। ତ ଆପଣ କହିଲେ ନା ଓଡିଆ ଭାରି ବଢିଆ ତାହେଲେ ଏଇ ଜିନିଷରେ ଆପଣ କେବେ ଲାଗିନି ସେ ନାଇଁ ମୁଁ ଓଡିଆ ହେଇକି ଭୁଲ ହେଇଗଲା।
ନା ନା ନା ସେମିତି ନାହିଁ ଆମ ଆଞ୍ଚଳିକ ଭାଷା ହିସାବରେ ଯଦି ଆମ ରାଜ୍ୟ ହିସା ଦେଖନ୍ତୁ। ଆମ ରାଜ୍ୟର ତ ଆଞ୍ଚଳିକ ଭାଷା ସେଇଟା ତ ଆମର ଓଡିଶା ରାଜ୍ୟର ଭାଷା ତ ଓଡିଆ ହବ ହିଁ ନା। କିନ୍ତୁ ଆମର ଯୋଉ ନ୍ୟାସନାଲ୍ ଲାଙ୍ଗୁଏଜ ଆମର ଯୋଉ ରାଷ୍ଟ୍ରୀୟ ଭାଷା ଯୋଉ ହିନ୍ଦୀ ଅଛି ଇଂଲିଶ ଅଛି ସେଇଟାକୁ ଆମକୁ ଜାଣିବାକୁ ବୋହୁତ ଜରୁରୀ ଆଉ ବୋହୁତ
ଜାଣିବା ବୋହୁତ ଜରୁରୀ ଠିକ୍ ଅଛି କିନ୍ତୁ ଆପଣ ଦେଖିଥିବେ
ହଁ।
ସେଇମାନଙ୍କ ଅପେକ୍ଷା କୋଉଠି ନା କୋଉଠି ଆମେ ବୋହୁତ ପଛରେ ଅଛୁ।
ସୁନିଶ୍ଚୟ ଆମେ ତ ବୋହୁତ ପଛରେ ଅଛୁ ଦେଖିବାକୁ ଗଲେ ହେଲା। କାହିଁକି କମ୍ୟୁନିକେସନ ସ୍କିଲ ସରି ମାନେ କି ଯୋଉ ଆମର କଥା କହିବାଳା ଶୈଳୀ ଟା ଯୋଉ ଆମର ମାନେ କି ଷ୍ଟାଇଲ ଟା ସେଟା ବୋହୁତ ମହତ୍ୱପୂର୍ଣ୍ଣ ବିଷୟଟେ ଆମେ ଯୋଉ ଯୋଉ ଯାଉ ଯିବା ଯୋଉ ଜାଗାକୁ ବି ଯାଉଚୁ ସେମାନେ ଆମ ଭିତରେ ଥିବା ଗୁଣକୁ ଭିତରେ ଥିବା ଯୋଉ ପ୍ରତିଭାକୁ ସେମାନେ ଦେଖନ୍ତି ନାହିଁ। ଆମେ କେମିତିଆ କଥାବାର୍ତ୍ତା ହୋଉଚୁ ଆମର ଯୋଉ ମାନେ କି କେମତି ଆମର ଶୈଳୀ କେମିତି ଅଛି ସେ ଥିରେ ହିଁ ଆମର ବ୍ୟକ୍ତିତ୍ବ ଟା ପ୍ରକାଶିତ ପାଇଯାଏ। ତ ସେ ଯଦି ଆମେ ଯଦି ହଁ ଆମେ ତ ଓଡିଶା ଭିତରେ ରହିଲେ ହିଁ ଆମେ ଓଡିଆ କଥା କହିବା କିନ୍ତୁ ଯଦି କୋଉ ଅନ୍ୟ ରାଜ୍ୟକୁ ଅନ୍ୟ ପ୍ରଦେଶକୁ ଯଦି ଯିବା ସେଠି ଓଡିଆ ତ କିଏ ବୁଝିବେନି ଆମେ ଯେତେ ଭଲ ଓଡିଆ କହିଲେ ବି ସେମାନେ କିଏ ତ ବୁଝିବେନି ନା।
ତା ମାନେ ଆପଣ କୋହୁଚନ୍ତି ଆପଣ ଓଡିଆ ମାନେ ଭାରି ବଡିିଆ ଏଇ ଜିନିଷ ଟାକୁ ପ୍ରକୃତ ଭାବରେ ପୁରା ସହମର୍ଥ ଦୋଉଚନ୍ତି ତ।
ହ ହଁ ନା ମାନେ ଆମ ଓଡିଶା ରାଜ୍ୟ ଭି ତରେ ଥିଲେ ହିଁ ଆମ ଓଡିଆ ଲାଙ୍ଗୁଏଜ ଟା ମାନେ କି ଭଲ କିନ୍ତୁ ହୁଁ ହୁଁ ହୁଁ ହୁଁ।
ତା ମାନେ ଓଡିଆ ବୋଲିକି ବୋହୁତ ଗର୍ବ କରନ୍ତି। ତ ହଉ ଆପଣ ଯଦି ଓଡିଆ ବୋଲି ଗର୍ବ କରୁଛନ୍ତି ତ ଆପଣ ମତେ ଏଇ ଜିନିଷ ବି ଜାଣିଥିବେ ଯେ ଆମର ବାର ମାସରେ ତେର ପର୍ବ ଅଛି ଆମ ଓଡିଆ ମାନ ୟାଠୁ ବଡ ଆଉ କିଛି ବି ନୁହଁ ତ ପର୍ବପର୍ବାଣୀକୁ ନେଇକି ଆପଣଙ୍କର କଣ ରହିବ ମତାମତ।
ଦେଖନ୍ତୁ ପର୍ବପର୍ବାଣିୀ ଆମ ଓଡିଆ ଏ ବୋହୁତ ଗୋଟେ ଗୋଡିଏ ମାନେ କି ହିନ୍ଦୁ ମାନଙ୍କର ପର୍ବ ଖ୍ରୀଷ୍ଟିୟାନ ମାନଙ୍କର ପର୍ବ ବୋହୁତ ଗୁଡେ ଧର୍ମ ମୋର ପର୍ବ ଅଛି ହେଲା ମୁଁ ଆପଣଙ୍କୁ ଖୋଲା କଥା କହିଦଉଛି ମୁଁ ଗୋଟେ ଖ୍ରୀଷ୍ ଷ୍ଟିୟାନ୍ ପିଲା ହେଲା ତ ଏ ସବୁ ମାନେ କି ରଜ ପର୍ବ ହଉ ଲକ୍ଷ୍ମୀ ପୂଜା ହଉ ସରସ୍ଵତ ତୀ ପୂଜା ଯହା ବି ନୂଆ ଖାଇ
ପର୍ବ ହିଁ ବୋହୁତ ପସନ୍ଦ କଲେଣି ଦେଖୁଛି। ଆଚ୍ଛା ଠିକ ଅଛି ଆପଣଙ୍କର ସବୁଠୁ ହଁ। ମାନୁଚି ଠିକ ଅଛି ଏଇ ଜିନିଷ ଆକ୍ଚୁଆଲି ଆମେ ଓଡିଆ ମାନେ ଯୋଉ ସକାଳେ ଯୋଉ ମାଣବସା ଯୋଉ ମା ମାନେ ଯୋଉ କରିଥାନ୍ତି ସେଇ ଯୋଉ ସକାଳ ଟା ସେ ଅଲଗା ହିଁ କିଛି ଥାଏ ହଉ ଠିକ ଅଛି ଆପଣଙ୍କର ମାନେ ସବୁଠୁ ଅଧିକା ହିଁ କୋଉ ପର୍ବ ଟା ପସନ୍ଦ ଆପଣଙ୍କର
ପସନ୍ଦ ବୋଲି ସେମିତି କିଛି ହଁ ପ୍ରିୟ ବୋଲି ମୁଁ କେମିତି କହିପାରିବି ଆମ ଓଡିଶାର ତ ସବୁ କିଛି ସବୁ ଧର୍ମର ପର୍ବ ଆମ ଓଡ଼ିଶାରେ କାହିଁକି ଆମର ଭାରତ ତ ବି ଆଉ ଆମ ରାଜ୍ୟ ଗୋଟେ ଧର୍ମ ନିରପେକ୍ଷ ରାଷ୍ଟ୍ର କହିଲେ। ତ ସେଠି ସବୁ ଧର୍ମର ଲୋକମାନେ ହୁଁ ହଁ। ସମସ୍ତେ ତ ସବୁ ମାନେ କି ହଁ ସବୁ ଧର୍ମର ଲୋକ ଅଛନ୍ତି। ଯୋଉ ଧର୍ମର ଲୋକ ତାଙ୍କ ପର୍ବ ସେମାନେ ପାଳନ କରନ୍ତି ତ ମତେ ସେତେ କିଛି ଆ ଜ୍ଞାନ ମାନେ କି ଆମର ହିନ୍ଦୁ ଭାଇ ଭଉଣୀ ମାନଙ୍କର ପର୍ବ ଉପରେ ସେତେ କିଛି ବିଶେଷ ଜ୍ଞାନ ନାହିଁ। କିନ୍ତୁ ପର୍ବ ହିସାବରେ ଆପଣ ଯଉ ମ ମାନେ କି ପ୍ରଶ୍ନ ଟା ପଚାରିଲେ ମୁଁ ଆମ ଖ୍ରୀଷ୍ଟିୟନ ର ସେ ଯୋଉ ବଡ ଦିନ। ପର୍ବ ଟା ଆପଣ ଶୁଣିଥିବେ ଜାଣିଥିବେ ଖ୍ରୀଷ୍ଟମାସ ଆପଣ ଜାଣିଥିବେ। ହଁ ସେ ବିଷୟରେ ମୁଁ ଆପଣଙ୍କୁ କହିପାରିବି ଆମେ କେମିତି ପାଳନ କରୁ, ସେଇଟା ମତେ କେମିତି ଭଲ ଲାଗେ।
ମତେ ବି ଆପଣ ଭୁଲ ବୁଝିବେନି କ୍ଷମା କରିଦେ ମୁଁ ଯେହେତୁ ହିନ୍ଦୁ। ତ ମୋର ମୁଁ ଖ୍ରୀଷ୍ଟିଆନ ବି ମାନେ ମୁସଲିମଙ୍କ ଠାକୁରଙ୍କୁ ବି ମାନେ ସମସ୍ତ ମତେ ସମାନ ମୋ ହିସାବରେ ବି କିନ୍ତୁ ଏଇ ଜିନିଷ ମତେ କ୍ଷମା କରିଦେବେ ଯେ ମୁଁ ସେଇ ଠାକୁରଙ୍କ ଉପରକୁ ନେଇକି ମୋର ସେମିତି କିଛି ଜ୍ଞାନ ନାହିଁ। ତ ମୁଁ ଆପଣଙ୍କୁ ଆକ୍ଚୁଆଲି ମାନେ ସେଇ ବିଷୟରେ ମୁଁ ଆପଣଙ୍କୁ କେମତି ପ୍ରଶ୍ନ କରିବି। ଉଁଉଁ କ୍ଷମା ଚାହୁଁଛି ଏଇଥିପାଇଁ ଆଉ।
ହଁ ନିଶ୍ଚୟ ନିଶ୍ଚୟ କିନ୍ତୁ ଯୋଉ ବିଷୟରେ ମୋର କିଛି ଟିକେ ଜ୍ଞାନ ନାହିଁ ତ ମୁଁ କେମିତି ଆପଣଙ୍କୁ କହିବି। ରିବି କିନ୍ତୁ ମୁଁ ସବୁ ଧର୍ମକୁ ମୁଁ ମାନେ କି ରସମ୍ମାନ ଦିଏ ମୁଁ ହିନ୍ଦୁ ଧର୍ମକୁ ସମ୍ମାନ ଦିଏ। ହଁ କିନ୍ତୁ ଆପଣ ଯୋଉ ମାଣବସା ବୋଲି କଣ କହିଲେ ସେଇଟା ମୁଁ କେବେ ଦେଖି
ଆଛା ଆପଣ ଆପଣ ଖ୍ରୀଷ୍ଟିଆନ ଠିକ ଅଛି ଆ ତାହେଲେ ଆପଣ ଉଁ ରାକ୍ଷୀ ପୂର୍ନେଇଁ ଟା ମାନନ୍ତି ନା ମାନନ୍ତିନି।
ହଁ ରାକ୍ଷୀ ପୂର୍ଣ୍ଣିମା ମାନେ କି ସେ ଯୋଉ ସେଇଟା ତ ମାନନ୍ତି ସମସ୍ତେ କିନ୍ତୁ ସେ ଯୋଉ ରାତିରେ କଣ ରାକ୍ଷୀ ପୂର୍ଣ୍ଣିମା ଦିନ କଣ କଣ ସବୁ ଏମିତି ଘର ମାନେ କି ପାଳନ କରନ୍ତି ନା ସେଇଟା ହୁଏନି। କିନ୍ତୁ ସେ ଯୋଉ ଭାଇ କ ଭଉଣୀ ରାକ୍ଷୀ ବାନ୍ଧେ
ତଃ ମୁଖ୍ୟ ଆମ ଆମର କଣ ଅଛି ସେଇଦିନ ଗୋଟେ ଭାଇ ଆଉ ଭଉଣୀ ଭଉଣୀ ହିଁ ଭାଇର ହାତରେ ରାକ୍ଷୀ ବାନ୍ଧେ ନା ସେ ପବିତ୍ର ସମ୍ପର୍କରେ ବାନ୍ଧି ହୋଇ ତ ମେ ସବୁଠୁ ମୁଖ୍ୟ ସେଇ କଥା ତ ସେଇ ଯୋଉ ରାତିରେ ପୂଜା ପର୍ବ ସେଇ ସବୁ ଛାଡି ଦିଅନ୍ତୁ।
ହୁଁ ସେଇଟା ତ ମୁଁ କହୁଚି। ହଁ ସେଇଟାକ ମୁଁ ଛାଡିଦେଲି କିନ୍ତୁ ଆମ ଆମେ ବି ମୋ ଭଉଣୀ ବି ମତେ ରାଖି ଖି ବାନ୍ଧିଛି ବାନ୍ଧେ ମତେ।
ସେଇ ଟାଇମ ର ସମୟ ଟା କେମିତି ଥାଏ? ମାନେ ମନରେ କୋଉ ଭଳିଆ ଉତ୍କର୍ଷା ଚାଲିଥାଏ?
ହଁ ଆପ ଆପଣ ଯୋଉ ମାନି କି?
ନାଇଁ ଆପଣ ଏବେ ଦେଖନ୍ତୁ ଏବେ ଏବେ ହୁଏତ ଆପଣଙ୍କର ଛୋଟ ଭଉଣୀ ହଉ କି ବଡ ଭଉଣୀ ହଉ ଭାଇ ଭଉଣୀରେ ଛୋଟ ବଡ ନଥାଏ ଆମେ
ହଁ ହଁ।
ଗୋଟ ଛୋଟ ଛୋଟ ଜିନିଷକୁ ବି ନେଇକି ଆମ ଭିତରେ ଝଗଡ଼ା ଛାଡ଼ ହୁଏ ଏଇ ଜିନିଷ ଲରେ ତ ଆପଣ ସେଇ ସମୟରେ ଯୋଉ କିଛିଟା ଜିନିଷ ତାକୁ ଦେବା ପାଇଁ ରାଗି ଯାଉଥିବେ ସିଏ ମାଗିଲେ ତାକୁ ଦଉନଥିବେ ତାକୁ ଦେଖେଇକି ଖାଇ ଦଉଥିବେ କିଛି ଜିନିଷ ସିଏ ଆପଣଙ୍କୁ ମାଗୁଥିବ ସେ ଜିନିଷ ଦଉ ନଥିବେ କିନ୍ତୁ ଦେଖିବେ ରାକ୍ଷୀ ପୂର୍ଣ୍ଣିମା ଆସିଲା ମାନେ ସିଏ ଆପଣଙ୍କୁ ଉପହାର ନିଶ୍ଚୟ ମାଗିବ ଆପଣ ଛୋଟ ହୁଅନ୍ତୁ ବଡ ହୁଅନ୍ତୁ। ନିଶ୍ଚୟ ମାଗିବ ସେଇ ସମୟରେ ଯୋଉ ଦିଅ ଆପଣଙ୍କର ସେଇ ସମୟରେ କେମିତି ଥାଏ ମାନେ ମନର ଭାବନା ଟା କୋଉ ଭଳିଆ ଥାଏ?
ମୁଁ ସତ କଥା କହିବି ମୁଁ କିଛି ସେ ବିଷୟରେ ମାନିକି ମୁଁ କିଛି ମତେ ଖରାପ ଲାଗେନି ମୁଁ ତ ମନେ ମନେ ମୁଁ ନିଜେ ଚାହୁଁଥାଏ କି ମୋ ଭଉଣୀ କେତେବେଳେ ଆସିବ? ରାକ୍ଷୀ ବାନ୍ଧିଲେ ମୁଁ ତାକୁ ଯୋଉ ମନରେ ମୁଁ ଭାବିଥାଏ ମାନେ କି ଭାବିଥାଏ କି ଏଇ ଜିନିଷ ତ ତାକୁ ମୁଁ ଦେବି। କେହି ବି ବିଷୟ ଟା ତାକୁ ମୁଁ ଦିବି ବୋଲି ମୁଁ ଆଗରୁ ମୁଁ ମନରେ ଭାବିଖିଥାଏ କେତେବେଳେ ଆସିକି ମତେ ବାନ୍ଧିବ ମୁଁ ତାକୁ ମୁଁ ଆଗରୁ ମୁଁ ମାନିକି କଣ କହିବି ଏକ୍ସାଇଟେଡ ମାନେ କି ବହୁତ ଖୁସି ରେ ଆଗରୁ ହିଁ ଥାଏ ମୁଁ ମତେ ବହୁତ ଭଲ ଲାଗେ କାହିଁକି ସେଇଟା ମାନେ କି ଗୋଟେ ଖାଲି ଗୋଟେ ରାକ୍ଷୀ ବାନ୍ଧୁନି ଭା ଗୋଟେ ଭଉଣୀ ଭାଇ କୁ ସେ ତାମାନେ ସେ ଗୋଟେ ଭାଇ କୁ ମାନେ କି ସେ ନିର୍ଭର କରୁଛି ମାନେ କି ଇଏ ମୋର ସୁରକ୍ଷା ପାଇଁ ମୋର ଇଜ୍ଜତର ମୋର ମହ ତ ସବୁ କିଛି ଇଏ ମୋ ଭାଇ ମୋ ମୋର ଇଜତର ସୁରକ୍ଷା ଦବ ମତେ ସମ୍ଭାଳିକି ରଖିବ ମାନେ ବହୁତ ଗୁଡ଼େ ଦାଇତ୍ୱ ସେଇଟାକୁ ମୁଁ ବୋଲି ଭାବେ ସେଇଟା ସେଇଟା ଖାଲି ସେମିତି କିଛି ହଁ ସେଇଟା ମୁଁ ଭାବେ ତ ମତେ ବହୁତ ସେ ମୁଁ ବହୁତ ସମ୍ମାନ କରେ ସେ ପର୍ବକୁ
ତି ସେ ରାକ୍ଷୀର ମାନଟାକୁ ବି ରଖନ୍ତୁ।
ହୁଁ ସୁ ନିଶ୍ଚୟ ନିଶ୍ଚୟ ସେମିତିରେ ମୋର ତିନିଟି ଭଉଣୀ ଅଛନ୍ତି ତ କାହିଁକି ରଖିବିନି ରଖିବି ହୁଁ।
ସେଇ ଜିନିଷ ଯେତେବେଳେ ଜଣେ ରାକ୍ଷୀ ବାନ୍ଧୁଛି ନା କି ଖାଲି ରାକ୍ଷୀ ପୂର୍ଣ୍ଣିମା ଆସିଲା ସେଇ ପର୍ବ ଆସିଲା ରାକ୍ଷୀ ବାନ୍ଧି ଦେଲା ଆମେ ଉପହାର ଦେଇଦେଲୁ ସେଇ ଜିନିଷ ନୁହଁ ରାକ୍ଷୀ ପୂର୍ଣ୍ଣିମ ର ଠିକ ମହତ୍ୱ ତୁରା ଆପଣ ବି ବୁଝି ପାରିଛନ୍ତି ମତେ ବି ଆପଣଙ୍କର କଥା ଶୁଣିକି ବହୁତ ଭଲ ଲାଗିଲା ଆପଣଙ୍କ ମତାମତ ବି ବହୁତ ଭଲ ଥିଲା। ଆପଣଙ୍କ ଅଞ୍ଚଳରେ ସେମିତି ମାନେ ସବୁଠୁ ଯେମିତି ଦେଖନ୍ତୁ ଆପଣଙ୍କର ଅଞ୍ଚଳରେ କିଛିଟା ତ ପ ର୍ବ ଯୋଉଟା କି ବହୁତ ପ୍ରସିଦ୍ଧ ଥିବ?
ନୂଆଁ ଖାଇ।
ଆଛା ଆପଣଙ୍କ ସେ ସେପଟେ ଅଧିକା ଚାଷ ହୁଏ ନା?
ଚାଷ ବହୁତ ଏପଟେ ଆମ ସାଇଡ ରେ ମାନେ କି ଆମ ପାଖରେ ସମସ୍ତେ ଚାଷ କରନ୍ତି। ଚାଷ ବହୁତ ହୁଏ ଧାନ ଚାଷ। ସବୁ କିଛି ହୁଏ।
ଚାଷ ହଁ ଚାଷ ହୁଏ ତ ନୂଆ ଖାଆନ୍ତି।
ହ ହଁ ପଶ୍ଚିମ ଓଡିଶାରେ ନୂଆଖାଇ ପର୍ବଟା ବହୁତ ବେଶ ଜଣାଶୁଣା ଆପଣ ଜାଣିଥିବେ।
ଆଚ୍ଛା।
ହୁଁ ଆଉ
ଓ ଧନ୍ୟବାଦ୍, ଆପଣଙ୍କ ସହ କଥା ହେଇକି ମତେ ବହୁତ୍ ଭଲ ଲାଗିଲା।
ଧନ୍ୟବାଦ୍-ଧନ୍ୟବାଦ୍ ମତେ ବି ଆପଣଙ୍କ ଠାରୁ ବହୁତ୍ କିଛି ଶିଖିବାକୁ ମିଳୁଛି ବହୁତ୍-ବହୁତ୍ ଧନ୍ୟବାଦ୍।